ହାଲୋ। ହାଲୋ।
ମୋ ଭଏଜ ଆପଣଙ୍କୁ ସଭୁଛି ତ?
ହଁ ହଁ ମୋ କଥା ଆପଣ ଶୁଣି ପାରୁଛନ୍ତି ତ?
ହଁ କୁହନ୍ତୁ?
ଆଜ୍ଞା, ଏବେ ଆପଣ କଣ କରୁଥିଲେ?
ହୁଁ। ମୋର କାଲି ଏଗ୍ଜାମ ଅଛି ତ ମୁଁ ଜଷ୍ଟ ଟିକେ ପାଠ ପଢ଼ି କି ନା ବାହାରକୁ ଆସିଲି ଏମିତି ଟିକେ ବୁଲିବି। ସବୁବେଳେ ତ ପାଠ ପଢ଼ିଲେ ପାଠରେ ମନ ଟା ର
ଆଜ୍ଞା ଆଉ ଏବେ ଆପଣ କଣ ପଢ଼ୁଛନ୍ତି କି?
ମୁଁ ବି ଏସ୍ ସି କରୁଛି।
ଓ ହୋ। ଇଏ କଣ ଫୋର୍ଥ ସେମିଷ୍ଟାର ଚାଲିଛି କି?
ନା ମୋର ସେକଣ୍ଡ ସେମିଷ୍ଟାର ଚାଲିଛି।
ଓହୋ ସେକଣ୍ଡ ସେମିଷ୍ଟାର କୋଉ କଲେଜ ରେ?
ମୋର ଆର ଡି ୟୁନିଭର୍ସିଟି।
ଉଁ ହୁଁ ହୁଁ।
ଆପଣଙ୍କ ଆପଣ କଣ କରୁଛନ୍ତି?
ମୁଁ ଏବେ ପ୍ଲସ୍ ଥ୍ରୀ କରୁଚି।
ଅଁ ମୁଁ ବି ତ ସେମ୍ କରୁଚି।
ହଁ ଯେ ମୁଁ ତମର ଗୋଟେ ବ୍ୟାଚ୍ ଉପରେ ଆଉ।
ଓ ଆଚ୍ଛା। ତାହେଲେ ବଡ ମୋ ଠାରୁ।
ହଁ।
ଓହୋ। ଆପଣଙ୍କର ଥାର୍ଡ ସେମିଷ୍ଟର ତାହେଲେ ସରିଗଲାଣି?
ମୋର ଫୋର୍ଥ ସେମିଷ୍ଟର ବି ସରିଲାଣି।
ଆଚ୍ଛା ତାହେଲେ ଥାର୍ଡ ଇୟର ତମର।
ହଁ ଥାର୍ଡ ଇୟର ଏଇଥର ମାନେ ହବ। ହଁ ତମର ଯେମିତି ସେକେଣ୍ଡ ଇୟରକୁ ତମେ ଆସିବ ମୁଁ ସେମିତି ଥାର୍ଡ଼ ଇୟରକୁ ଯିବି ଆଉ।
ଆପଣ ଯେତବେଳେ ସେକେଣ୍ଡ ସେମିଷ୍ଟାର୍ କୁ ମାନେ ଫାଷ୍ଟ ରୁ ସେକେଣ୍ଡ କୁ ଗଲେ ପୁଣି ସେକେଣ୍ଡ ରୁ ଥାର୍ଡ କୁ ବି ଏବେ ଗଲେ, ଆପଣ ରିଆଡ଼ମିସନ୍ କଲେ ନା ଏଟା ସେମତି?
ନାଇଁ ରିଆଡମିସନ୍ ହୁଏ। ବାକି ଏଇଥର ଆମର ଯେହେତୁ ରେଜଲ୍ଟ ବାହାରିନି ଫୋର୍ଥ ସେମିଷ୍ଟର ର ତାପରେ ପୁଣି ରିଆଡମିସନ୍ ହବ।
ଓହୋ ଆଚ୍ଛା।
ହୁଁ।
ଆପଣଙ୍କର କଣ ହନର୍ଷ?
ମୋର ଅଛି ହିଷ୍ଟ୍ରି। ହାଲୋ। ହାଲୋ। ଆପଣ ମୋତେ ଶୁଣିପାରୁଛନ୍ତି? ହାଲୋ। ହାଲୋ। ହାଲୋ। ଆପଣ ମୋତେ ଶୁଣିପାରୁଛନ୍ତି? ହାଲୋ। ଆପଣ ମତେ ଶୁଣିପାରୁଛନ୍ତି? ହାଲୋ। ହାଲୋ। ଆପଣଙ୍କର ସେଠି ବର୍ଷା ହଉଚି କି? ନେଟୱାର୍କ ବୋଧେ ପାଉନି। ହାଲୋ।
ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ଅଛି ନା ମୋର ନେଟୱର୍କ ପ୍ରୋବ୍ଲେମ୍ ଅଛି ମୁଁ ବି ଜାଣିପାରୁନି।
ଆପଣଙ୍କର ବୋଧେ ରହୁଚି। କାରଣ ମୁଁ ତ ୟା ପରେ ମ ପୂର୍ବରୁ ମତେ କଲ୍ କରିଥିଲେ ଏଁ ସବୁ ଠିକ୍ ଠାକ୍ ଶୁଭୁଥିଲା। କିନ୍ତୁ ଏବେ ହିଁ ଆପଣଙ୍କୁ କଲ୍ କଲା ବେଳକୁ ଏଇଭଳିଆ ଅସୁବିଧା ହ
ହଉ ଏବେ ଆବାଜ ଆସୁଚି ତ ଭଲସେ?
ହଁ ହଁ। ଏଇ ବର୍ଷା ଫର୍ଷା ହଉଚି ବୋଧେ ସେପଟେ?
ହଁ ଆମର ତ ଭୁବନେଶ୍ଵର। ଆପଣଙ୍କ ଘର କୋଉଠି କି?
ମୁଁ ତ ଏବେ ଘରକୁ ଆସିଚି। ମୁଁ କଟକରେ ରହୁଚି।
ହଁ ନା ଏପଟେ ତ ବର୍ଷା ହଉଚି।
ହଁ ସେ ସେଇଥିପାଇଁ ଟିକେ ନେଟୱାର୍କ ଇସ୍ୟୁ ରହୁଚି ଆଉ।
ବର୍ଷା ପୁରା ଲାଗିକି ରହିଚି ଦି ଦିନି ହେଇଯିବ ପୁରା ଲାଗିକିନା ରହିଚି।
ଏ ହେ ଏକ୍ଜାମ ଯିବାକୁ ଭାରି ଅସୁବିଧା ହଉଥିବ ନା।
ହଁ ମୁଁ ବାବାଙ୍କ ସାଙ୍ଗରେ ପଳାଏ। ଆସିଲା ବେଳେ ନିଜେ ଆସେ ଆସିଲା ବେଳେ ବି ବେଳେ ବେଳେ ଜୋର ବର୍ଷା କାଚେ।
ଓହୋ। କଣ ବସ ରେ ଆସ ବୋଧେ ଘରକୁ?
ହଁ।
ହୁଁ ହୁଁ। ଆଉ ଫ୍ରି ଟାଇମ ରେ କଣ କରିବାକୁ ଭଲ ଲାଗେ?
ମୁଁ ପଚାରୁଥିଲି ଆପଣଙ୍କର କୋଉ ଅନରସ ଥିଲା?
ଓହୋ ଶୁଭିନି ବୋଧେ ନାଇଁ ମୁଁ କହିଥିଲି ତ ମୋର ବା ହିଷ୍ଟରି ଅନର୍ସ।
ଓହୋ କୋଉ କଲେଜ?
ହଁ ଶୈଳବାଳା।
ହଁ ଆମ ସାର୍ କୁହନ୍ତି ଆମର ଯୋଉ ଅ ମାନେ ସେମିଷ୍ଟାର ର ପେପର ଗୁଡାକ। ସେଗୁଡା ସବୁ ସେଇଠିକି ନା ଚେକିଂ ହବା ପାଇଁ ବି ଯାଏ।
ହଁ। ଆମର ମୋର ବି ପ୍ଲସ୍ ଟୁ ସାଇନ୍ସ ଥିଲା ବି ଜେ ବି ରେ।
ଓହୋ ଆଚ୍ଛା ବି ଜେ ବି ରେ ସାଇନ୍ସ ଥିଲା।
ହୁଁ। ତାପରେ ଏଇ ଦେହ ଅସୁସ୍ଥ ଯୋଗୁ ପ୍ଲସ ଟୁ ଟା ବର୍ବା ତାପରେ। ହେଲା ପରେ ମୁଁ ମୁଁ କହିଲି ହଉ ଛାଡ ପ୍ଲସ ଟୁରେ ଯେତିକି ଯାହା ମାର୍କ ରହିଲା। ସେଥିରେ ମୋର କିଛି ଯାଏ ଆସେ ନାହିଁ ମୁଁ ସି ୟୁ ଇ ଟି ଦେବି ବାହାରେ। ସେଣ୍ଟ୍ରାଲ ୟୁନିଭର୍ସିଟି ରେ ପଢ଼ିବି ପକେଇଲି ଏକ୍ଜାମ ବି ଦେଲି ଭଲ ହେଲା ଦିଲି ୟୁନି ଆସିଲା ଏପଟେ ପୁଣି ପ୍ଲସ୍ ଥ୍ରି ଏପଟେ ଚାଲିଥାଏ ନା। ତ ଫାର୍ଷ୍ଟ ମୋର ଅଁ ଶୈଳବାଳା ଆସିଲା ମୋର ଯେତିକି ମାର୍କ ଅଛି ମୋର ଆରାମେ ସେ ଯେହେତୁ ମୁଁ। ଆର୍ଟସ ନେଲି ହିଷ୍ଟ୍ରି ନେଲି ମୋର ଆରାମ ସେ ବି ଜେ ବି ହେଇଯାଇଥାନ୍ତା। କିନ୍ତୁ ମୁଁ ମାନେ ଭୁଲ କରିଦେଲି ମୋର ଫାର୍ଷ୍ଟ ଶୈଳବାଳା ଆସିଲା ମୁଁ ତାକୁ ସେଇଠି ଫ୍ରିଜ କରିଦେଲି। ମୁଁ ଆଉ ସ୍ଲାଇଡ ଅପ ଆଉ କଲିନି। ମୋ କହିବା କଥା ମୁଁ ତ ମୋର ଦିଲ୍ଲୀ ଯିବି ମୋର ଆଉ କଣ ଅଛି ଛାଡ। କିନ୍ତୁ କଣ କରିବା ଭଗବାନଙ୍କ ଲୀଳା ଆଉ ଭଗବାନ ଯାହା କରିବେ ଆଉ କଣ। ତାପରେ ଅସୁବିଧା ହେଲା ଘରେ ଛାଡିଲେନି ଏତେ ବାଟ ଦିଲ୍ଲୀ ଯାନି ଦେହ ପା ଖରା ହଉଛି ଇଏ ସିଏ ତାପରେ ଛାଡ। ଅଁ ଭାବିଲି କି ଭଗବାନ ଯାହା କରନ୍ତି। ପ୍ରାଣିର ମଙ୍ଗଳ ପାଇଁ କହିକି ରହିଲି ଆଉ ଶୈଳବାଳାରେ ଆଉ ଅନଉ ଅନଉ ଦି ବସ ପଳେଇଲା ଏଇ ବର୍ଷ ବି କେମିତି ପଳେଇବ ଜଣା ପଡିବନି।
ଷ୍ଟ୍ରିମ୍ କଣ ପାଇଁ ଡାଇରେକ୍ଟ ଚେଞ୍ଜ କରିଦେଲେ ପୁରା?
ଏଇ ଏକ୍ଜାମ ପାଇଁ ଟିକେ କମ୍ପିଟେଟିଭ ଲାଇନରେ ଇଚ୍ଛା ଅଛି ତ।
ଗମେଣ୍ଟ ଏକ୍ଜାମ ପାଇଁ।
ହୁଁ।
ଓହୋ।
ହୁଁ ଆଉ ଆପଣ ପ୍ଲସ ଟୁ କୋଉଠି କରୁଥିଲେ? ଆଜ୍ଞା।
ବି ଜେ ବି ରେ ଆପଣ ହଷ୍ଟେଲ ରେ ରହିକି ପଢୁଥିଲେ?
ହଁ ହଁ ସେଇ ଗମେଣ୍ଟ ହଷ୍ଟେଲ। ଆପଣ କୋଉଠି ପଢୁଥିଲେ ପ୍ଲସ ଟୁ?
ମୋର ବେସିକ୍ ସାଇନ୍ସ।
ଓହୋ, ଆଉ ସେଇଟା ଭଲ ସାଇନ୍ସ ପାଇଁ।
ମୋର ବିଜେପିରେ ବି ହେଇଯାଇଥାନ୍ତା ପ୍ଲସ ଟୁ, ବଟ୍ ମୁଁ ଟିକେ ପକେଇବାରେ ଟିକେ ଏପଟ ସେପଟ କରିଦେଲି ତ ସେ ସେଇଥିରେ ପଳେଇ ଆସିଲା, ଆଉ ଏମିତିରେ ବି ସେଟା ଭଲ କଲେଜ ଥିଲା, ମୁଁ ଆଉ ଚେଞ୍ଜ କଲିିନି।
ହଁ, ହଁ, ହୁଁ, ସାଇନ୍ସ ପାଇଁ ବେସିକ୍ ସାଇନ୍ସ, କଟକ ରେ ଆମର ଷ୍ଟୁଆର୍ଟସ୍ କଲେଜ, ଏ ଭଲ କଲେଜ ଗୁଡ଼ା।
ହଁ।
କଣ ସେ ସାଇନ୍ସ ଖାଲି ଥାଏ ନା, ତ ମାନେ ପଢାପଢି ଭଲ ହୁଏ?
ହଁ, ହଁ।
ହୁଁ। ଆଉ ତମର କଣ ମାନେ, ରଖିଚ କଣ?
କଣ?
ମାନେ ତମର ଯୋଉ ପ୍ଲସ୍ ଥ୍ରୀରେ, ଅନର୍ସ
ଅନର୍ସ ରୁ ମୁଁ ମାଥମେଟିକସ୍।
ଓ ମ୍ୟାଥ?
ହଁ।
ଭଲ ଭଲ।
ମତେ ଟିକେ ଘୋସା ପାଠରୁ, ମଟେ ଦୂରରେ, ମତେ ଭଲ ଲାଗେନି। ଏମତି, ଘୋଷା ପାଠ ତମେ ତ ପ୍ରାୟେ ମୋର ହୁଏନି, ମୋର ମନେ ରୁହେନି କିଛି ପାଠ। ଆଉ ଯୋଉ ପାଠ ଟାକୁ ବୁଝିଗଲି, ସେଇଟା ବେଟର ହବ।
ହଁ, ସେଇ ଜିନିଷଟା ମୋର ହୁଏ ବୋଲି ମୁଁ, ମାନେ ମୋର ସ୍କୁଲ ବେଳଠୁ ମୋର, ସାଇନ୍ସ ଆଉ ମ୍ୟାଥ ପ୍ରତି ମାନେ ବହୁତ ଗୋଟେ ଦୁର୍ବଳତା, ମାନେ ମତେଟା ମାନେ ଦେଖିଦେଲେ, ନାଇଁ, ମତେ ମୁଁ ଖାଲି ସ୍କୁଲ ବେଳେ ସାଇନ୍ସ ମ୍ୟାଥ ହିଁ ପଢେ ଆଉ କିଛି ପଢ଼େନି। ମାନେ ସାର୍ ପାଟି କରନ୍ତି, ତୁ କଣ ଖାଲି ଭାବୁଚୁ ଏଇ ବିଜ୍ଞାନ, ଗଣିତ ପଢିକି ତୁ ଟପର ହେଇଯିବୁ? ତତେ ଇତିହାସ ବି ଦେଖିବାକୁ ପଡିବ, ଭୂଗୋଳ ବି ଦେଖିବାକୁ ପଡିବ, ରାଜନୀତି ବିଜ୍ଞାନ ମାନେ ଏ ଗୁଡା ସବୁ ଦେଖିବା କୁ ତତେ ପଡିବ, ତ ହେଟୁ ତାପରେ ଆସ୍ତେ- ଆସ୍ତେ ତାକୁ ସବୁ ପଢିଲି, କେମିତି ପଢିବି ଗପ ଆକାରରେ ପଢିକି ମନେ ରଖ ଖାଲି, କାରଣ ମୋ ଦ୍ଵାରା ବି ଘୋଷା ହୁଏନି, ମୁଁ ଯଦି ଘୋଷିଥିବି, ତାକୁ ଗୋଟେ ଦିନ ବି ଯାଇନଥିବ ସେ ପରୀକ୍ଷା ହେଲେ ହିଁ ଭୁଲିଯିବି, କାରଣ ଘୋଷିଲେ କଣ ହୁଏ, ସେଠି ମୁଁ ବାଉଳା ଚାଉଳ ହେଇକି କଣ ଲେଖିଦେଇ ପଳେଇ ଆସିଥିବି। କିନ୍ତୁ ଗୋଟେ ଜିନିଷକୁ ମୁଁ ଯଦି ବୁଝିବି, ତମେ ସେତେ କଣ ଯେହେତୁ ତମେ ଏବେ ସେଇ ସାଇନ୍ସ ମାନେ ବିଜ୍ଞାନରେ ରହିଲ, ଆର୍ଟସ କୁ ଆସିଲନି, ତ ତମେ ଆ ମାନେ ଜାଣିଲନି ଆକଚୁଆଲି, ଆଟ୍ସ ଟାକୁ କେମତି ପଢାଯାଏ, ତମେ ସ୍କୁଲ ବେଳେରେ ଆମକୁ କଣ ଶିଖାଗଲା ଏ ଆର୍ଟସ ତ, ଘୋଷି ପକାଅ, ତ ସେଇଟା ମାଇଣ୍ଡ ସେଟ୍ ହେଇକି ରହିଲା, କିନ୍ତୁ ମୁଁ ଏ ମୁଁ ଯେତେବେଳେ ନିଜେ ନେଲି ମୁଁ ତାକୁ ଯେତେବେଳେ ମୋ ଆଡୁ ପଢୁଛି, ଦେନ୍ ମୁଁ ରିଅଲାଇଜ୍ କରୁଚି କି ନା, ଖାଲି ଘୋଷିଲେ ହବନି। ତମେ ତାକୁ ଭଲ ସେ ଗପ ଆକାର ଟା, ଭଲ ସେେ ବୁଝେଇକି ପଡିବ ସେଇଟା ଆରାମ ସେ କଥା ହେଇ ହବ।
ହଁ, ମୋର ବି ପୁର ସେମ ସେଜ୍, ହାଲୋ
ହଁ ହଁ, ହଁ କୁହ
ମୋର ବି ପୁରା ସେମ ସିଚୁଏସନ ଦିଦି, ମାନେ ମୁଁ ବି ସେମିତି ହିଷ୍ଟି ଜୋଗ୍ରାଫି ମୋତେ ବହୁତ ଭୟ ହିଷ୍ଟରି ଯୋଗ୍ରାଫି। ଏକରେ ଯୋଉ ମସିହା ଗୁଡାକ ଥାଏ
ହଁ ହ।
ଜୋଉଟା ଉପରେ ଯାଏ ସେ ଗୁଡା।
ତାପରେ ହଉଛି ଆମ ମନରେ ଗୋଟେ ଡର ଗୋଟେ ମାନେ ତିଆରି କରିଦେଲେ। ସେ ସାର୍ ହୁଅନ୍ତୁ ସେ ଘର ଲୋକ ହୁଅନ୍ତୁ କି ଏଇ ଜିନିଷ ଟା ଘୋଷିବାକୁ ପଡିବ। ତୋତେ ଘୁଷିବାକୁ ପଡେ ତ ମାନେ ଆମ ମୁଣ୍ଡରେ ହିଁ ସେଗୁଡା ପୁରେଇ ଦେଲେ ନା।
ହଉ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ପରେ କେବେ କଥା ହବା ଆଉ।
ଆଜ୍ଞା।
ଆଜ୍ଞା ହଁ।